ହାଲୋ, ହୁଁ ଏଇନା ଟିକେ
ଓହୋ ଚାଲୁଛି ତାହେଲେ ବାହାରେ।
ହଁ ହଁ ହଁ ଦେହ ଟା ପୁରା ଦର୍ଜ ହେଇଗଲା ଆଜି।
କଟା।
ହ ହ ଆଜି କଣ ଖାଇଛୁ? ହାଲୋ।
ମୁଁ ଖାାଇନି ଆସିଲି ଏଠି ଉଁ ହାଲୋ। ଶୁଭୁଛି।
ହଁ କହୁନୁ ହଁ କହୁଛି।
ମୁଁ କହିଲି ଆଜି ଲେଟ୍ ହେଇଗଲା ମୋର ଆସିଲାବେଳକୁ। ହଁ ହଁ ମୁଁ କହୁଛି ଶୁଣେ ମୁଁ ଆସିଲା ବେଳକୁ ଲେଟ୍ ହେଲା। ଆଉ ଖାଇବି କଣ ଯାହା ବଡା ହେଇଥିଲା ଆଳୁ ଭାତ ତ ତରକାରୀ ସବୁ ରେଡି ହେଇକିଥିଲା ଖାଇ କଣ ପଳେଇଆଇି ଆଉ। ଏଇଠି ତ ଗା
ନା ଅ
ଏଇ ଜାମ ରେ ପୁରା ରହିଛି। ତୁ କଣ ଖାଇଲୁ?
ଅହ କୋଉଠି ତୋ ଡମଳା ପାଖରେ ଠି ଅଧିକ ଗାଡି ଜାମ୍ ଯାଉଚି।
ହ
ହ୍ୟାଲୋ ଭୟେସ୍ ଶୁଭୁନି।
ହଁ।
ଭୟେସ୍ ଶୁଭୁନି ଶୁଭିଲା। ହଁ ଶୁଭିଲା ଶୁଭିଲା। ହ୍ୟାଲୋ ଶୁଭୁନି। ଭାତ ଡାଲି। ଶାଗ ଭଜା ଆଚାର ଆଚାର ଆଚାର।
ଆଚାର।
ହଁ।
ଚାର କଣ ବନଉଛ ନା କିଣିକି ଆଣୁଛ।
ଆମ ଘର
ବେପାର କରୁଛ ନା କଣ?
ହେ ଆମ ଘରେ ଖାଇବା ପାଇଁ ତିଆରି ହଉଛି ଆମ ଘର ଖାଇବା ପାଇଁ ତିଆରି ହଉଛି।
ଓହୋ ହଉ ଆଜି କଣ କେମିତି ପିପିିଟି ପ୍ରିପାର କଲୁ।
ପିପିଟା ତ ମୁଁ ତ ମୁଁ କହିପାରିବିନି ସେଥିପାଇଁ ଆମେ କାଲି କହିବି।
ତମର କି କିଛି ପ୍ରିପାରେସନ ହେଇନଥିଲ କି?
ପ୍ରିପାରେସନ ମନେ ଜାଣିଥିବୁ କଣ କଲୁ। ଅ ମାନେ ପି ପି ମାନେ ଯୋଉ ପିପିଟି ଟା ସମସ୍ତେ ଅଲଗା ଅଲଗା ମାନେ ଇଏଟା କରିଛନ୍ତି। ତା ଗ୍ରୁପ ରେ ମାନେ କହି ହେଇ ଯେତେ ଥର ମେସେଜ କଲେ କେହି ବି ମାନେ ଇଏ ଉତ୍ତର ଦଉନାହାନ୍ତି।
ହଁ। ନଅଟା ପଇଁଚାଳିଶ ରେ ବାହାରିବା ବା। ପା କ୍ୟାନସଲ ହେଲା ଆଉ। କହିଲ ତାକୁ ଯାଉନ କହିବ ସେଇଟା ମୁଁ ଯାଉଛି ତାକୁ କହିବେ ବୋଲି
ହୁଁ ହ୍ୟାଲୋ।
ହଁ ଆଉ କଣ କରୁଚୁ?
ହଁ ଏଠି ଆମର କାଲି ପାଇଁ ଇଏ କରୁଥିଲି ପ୍ରାକ୍ଟିସ କରୁଥିଲି।
ଆଉ କାଲିକି ରହିଗଲା ନା ଭଲ ଆଉ।
ଆ କାଲି ଆମର ଏକା ଅଛି ବା ଏଇ ଗ୍ରୁପ ଟୁଙ୍କର କାଲି ଅଛି ଏକା।
ବଢିଆ ଆଉ। କାଲି ଟ୍ରାଫିକ ଜାମ୍ ହେଲା ପିଆଇ ପକେଇଲା ଚାଲ ବସିବା ସିଏ କଣ କରିବ।
ବ ଶୁଭନି କିଛି।
ଶୁଭିଲା।
ହ୍ୟାଲୋ ହଁ ତୁ କା ସହିତ କଥା ହଉଛୁ।
ଏବେ ଆମ ଗାଡି କ୍ୟାନସଲ ହେଲା ତ ସେଟା କଥା ହଉଥିଲି।
ଅହୋ।
ଆଉ କ କେମିତି ତମର ସବଜେକ୍ଟ କଣ ଅଛି?
ଆମର ସବଜେକ୍ଟ ଅଛି ଏ ମାନେ କଣ କହିଲ ଏଆଇ ସହିତ କେମିତି କଥାବାର୍ତ୍ତା ହଉଚି ତାରି ବିଷୟରେ ଅଛି।
ହୁଁ ଆଉ ଯୋଉ ଯ ଜଣେ ଯାଇକି ଯୋଉ କହିଲା ଏଆଇ କଣ ବଏସ କଣ ଇମୋସନ କଣ ଗୋଟେ ଅ ସେଟା ସିଏ କହିଲା ଆଗରେ କହୁନାହିଁ। କହୁଚୁ ଯେମିତି ସତେକି କିଏ ତାକୁ ମାରି ଦେଇଚି ଖାଇନି ଦଶ ଦିନି ହେଲା। କିଏ ଗୋଟେ କହୁଥିଲା। କଣ ତା ନାଁ ଟା ମନପଡ଼ୁନି ସସ୍ମିତା।
ହଁ ସେ ତାକୁ ମୁଁ କଇଲି କି ବ୍ୟାଗ୍ ଓହ୍ଲେଇକି ଯା କହ ସେ ବ୍ୟାଗେ ପକେଇକି ପୁରା ଯାଇଚି କଇଆକୁ।
ସେଟା ଦଶ ମିନିଟ ପରେ ପଡ଼େ ହାଲୋ। ହୁଁ ଗୋଟେ ବିସ୍କିଟ ଆଣିବୁ ତ ଖାଇବା ପା ଦଶ ଟଙ୍କିଆ ଗୋଟେ ବିସ୍କିଟ ଆଣେ। ହାଲୋ।
ହଁ ଯୋଉ କଣ କଇଲୁ? ଆମର ଆ ଆର ମାସର ଆମ ପରୀକ୍ଷା। ସେମିଷ୍ଟ ହଁ ସେମିଷ୍ଟର ପରୀକ୍ଷା ଆମର ଆର ମାସରେ।
ରି ଆଡ଼ମିଶନ ଫର୍ମ ଫିଲ ଅପ୍ କେବେ ହବ ତାହେଲେ?
ହଁ ଫର୍ମ ଫିଲ ଅପ୍ ଆର ସପ୍ତାହରେ ହବ ବୋଧେ।
ରି ଆଡ଼ମିଶନ ପଇସା ନଉଚନ୍ତି ଫର୍ମ ଫିଲ ଅପ୍ ପଇସା ନଉଚନ୍ତି। ଏ କଣ ବେ ଲୁଟିଆକୁ ମାନେ କିଛି ନାହିଁ ଖାଲି ଜିରୋ ଜିରୋ ବସେଇଦବାକୁ କହିବ କଲେଜ ଗଲେ ଆଗ ତଡି ହଁ ମାରିଦବ। କିନ୍ତୁ ପିଲାଙ୍କ ପାଇଁ କିଛି କର କହିଲା ବେଳୁ ନା ସେଇଟା ହବନି।
ସେଇଟା ଆମ ପ୍ର ପ୍ରଧାନ ଶିକ୍ଷଙ୍କୁ ଯାଇକି କହୁ।
ମୁଁ ଡେଲି ଯାଉନି ନହେଲେ କହିଥାନ୍ତି, ସତରେ। ମତେ ଏମିତି କହିବେ ତୁ ଟଏଲେଟ୍ ଭାଇ ଏଇଠି ନାହିଁ ଯୁଆଡ଼େ ଯାଏଁ ମୁଁ ସିଆଡେ। ମୁଁ ଡେଲି ଯାଇଁକି ଟିଉସନ୍ କରନ୍ତୁ।
ସାର ଙ୍କ ଆଗରେ ତୁ କଇପାରିବୁ।
ହଁ କାହିଁକି କହିପାରିବୁନୁ ହକ୍ ପଇସା ଦଉଚୁ ସାର୍ ଏତେ ପଇସା ଇଏ କରୁଚନ୍ତି। ଧରମ ସହିବ ତମକୁ।
ଶୁଣୁନୁ ସେଦିନ ଆମେ କହିଲୁ ଆ ଯୋଉ ୟାଙ୍କୁ କଣ କହିଲୁ ଆମ ସାର୍ ଙ୍କୁ ହଟକେଶ୍ଵର ସାରଙ୍କୁ ଆମେ କହିଲୁ ତମେ ଯେତେବେଳେ ଆଡ଼ମିଶନ କଲ ତମ ପଛରେ ଲେଖା ହେଇଥିଲା।
କଣ ପଛରେ ଲେ
ଗୋଟା ଦେଇନଥିଲେ ଯେତେବେଳେ ଆଡ଼ମିଶନ କଲା ବେଳେ ତ ପଛପଟରେ ସବୁ ଲେଖା ହେଇଥିଲା ଏତିକି ଏତିକି ଏତିକି ଏତିକି ଇଏର ମାନେ ଖର୍ଚ୍ଚ ହବ।
ଆଁ।
ଆଡ଼ମିଶନ୍ ଯୋଉ ପାମ୍ପପ୍ଲେଟ। ଲେଖା ହେଇଥିଲା ତୁ ଦେଖିବୁ ତୁ ଦେଖିବୁ।
ସ କାଇଁ ସେତେବେଳେ କ ମାନେ କହିନଥିଲେ ତ ଏହା ଦେଖି ଦେଖି କରିବ। ଆ ଦେଖି ତ ଏଇ ଅନୁସାରେ ତମ ଆସନ ଫିସି ଏତିକି ଏ କହିଥିଲେ ସାଙ୍ଗେ ସାଙ୍ଗେ ଆମେ ଅଲ୍ଟର୍ନୈଟ୍ କରିଦେଇଥାନ୍ତୁ।
ଆମେ ମାନେ ଆମେ ମାନେ ହୋଉଛି ବଡ ବୁଦ୍ଧିଆ ନା।
ସତ କଥା ଆମେ ପ୍ରବଳ ବୁଦ୍ଧି ଆମ ମାନଙ୍କର।
ହଁ
ହୁଁ। ଭଲ ଆଉ।
ଆଜିିକ ତୋରି ମ
ହୁଁ।
ଆଜିିକ ତୋରି ମୋବାଇଲ୍ ଭିଡ଼ିଓ ହୋଉଥିଲା।
ହଁ।
ଓହୋ। ଆ ଯୋଉ ତୁ ଯୋଉ ମା ଶୁଂ ଶୁଂ ସେ ଯୋଉ ମାଇକ ଟା ଯୋଉ ମାନେ ଯୋଉ ଇଏ ଲଗା ହେଇଥିଲା ଆମ ଆଇ କାଡ୍ ରେ ସେଇଟା କୋହୁନ କଣ କୁହନ୍ତୁ?
ସେଟା ଭଏସ୍ ମାଇକ୍ରୋଫୋନ୍ ଟା।
ହଁ ଯେ ସେଟା କଣ କୁହନ୍ତୁ ଭୟସ ମାଇକ୍ରୋଫୋନ?
ହଁ ହଁ ଆଁ।
ତା ପ୍ରାଇସ୍ ଟା କେତେ?
ଦୁଇଶହ ତିନିଶହ ପାଁଶହ ଏମିତି ଆଉ।
ଓହୋ।
ସେଇଥିପାଇଁ।
ତାଙ୍କ ବ୍ଲୁଟୁଥ୍ ସହିତ କନେକ୍ଟ ହବ?
ମୋବାଇଲି ସହିତ କନେକ୍ଟ୍ ହବ ସେଇଟା।
ଅହ, କେମିତି?
ତୁ ମୋବାଇଲରେ ସେଟା ପନ୍ ଅଟୋମେଟିକ ଭଡିଓ ମୋଡ ଆସିବ ଅଟୋମେଟିକ ସେଇଟା ଅନ୍ ହବ ଆଉ। ଅଟୋ ମୋଡ୍ ସେଇ ଯାକ ଆଉ।
ମାନେ ଯୋଉ ଆମ ଆଇ କାର୍ଡ ରେ ଯୋଉ ଆଜି ଲଗାଇଥିଲା ଗୋଟେ ଯୋଉ ଇଏଟ ଭଏସ୍ ଜିରୋ ଏଇଟା ଜା ଯୋଉ କଁ କହିଲୁ? ଲଗା ହେଥିଲା ସେମାନଙ୍କ ବ୍ଲୁଟୁଥ୍ କଟ ତ ତାର ତ ନଥିଲା।
ହଁ ତାର ନାହିଁ ସେଟା ୱଆୟାର୍
ୱାଇ ଫାଇ ନା ବ୍ଲୁ ଟୁଥ୍?
ଆରେ ୱାୟାର୍ଲେସ୍ ମାନେ ତାର ବିନା ତାର ବାଲା।
ହଁ ଯେ ବିନା ତାରଲା ଯେ ଯୋଉ ତାଟା ବ୍ଲୁଟୁଥ୍ ରୁ କନେକ୍ଟ୍ ହବ ନା ୱାଇଫାଇରୁ?
ବ୍ଲୁଟୁଥ୍। ବ୍ଲୁଟୁଥ୍ ବି ନାଇଁ ତାର ଅଛି ସିଷ୍ଟମ୍ ଗୋଟେ ଯୋଉ ମୋ ମୋବାଇଲ୍ ରେ ଲଗାହେଇଥିଲା ଦେଖିଚୁ?
ଆଜି।
ହଁ ମୋ ଫୋନରେ ଲଗା ହେଇଥିଲା। ତାକୁ କନେରେ ମାନେ କନେକ୍ସନ୍ କରାହେଇଥିଲା ବ୍ଲୁଟୁଥ୍ ସିଏ ତାର କନେକ୍ସନ ନା। ଶହେ ମିଟର୍ ରେଞ୍ଜ୍ ଅନୁସାରେ ସେ ତାର ଅ ଅଡିଓ ନଏଜ୍ ଟା କଣ ମାନେ ଧରି କ୍ୟାପ୍ଚର୍ କରିବ।
ଓ ହୋ। ମାନେ ଶହେ ମିଟର୍ ଭିତରେ ହିଁ କ୍ୟାପ୍ଚର୍ କରିବ ଅଧିକା ବାଟ କରିବନି?
ନାଁ।
ହଁ -ହଁ।
ଆରେ ତମର କଣ ଟପିକ୍ ଟା ଅଛି ମତେ ଟିକେ ବୁଝେଇଲୁ।
ଆମର ହୋଉଛି ଏଆଇ ର କମ୍ୟୁନିକେସନ ପାଟନ ଟା ଅଛି ଯୋଉଟା କି ଏ ଆମ ଏଆଇ ସହିତ ଆମେ ଏମିତି ସବୁଦିନ କଥାବାର୍ତ୍ତା ହୋଉଚୁ। ହେଲା ସେ ତାରି ଉପରେ ଇଏ ମାନେ ସେଟା ହୋଉଛି ମାନେ ଅଧିକ କ ଅଧିକ ଯଦି ଆମେ ଏଆଇ ଉପରେ ଯଦି କଣ କହିଲୁ ନିର୍ଭର ହେଇଯିବା। ସେଟା ଆମ ପାଇଁ କ୍ଷତି। ସେଥିପାଇଁ ମାନେ ଯେତିକି ଆବଶ୍ୟକ ଦରକାର୍ ସେତିକି ହିଁ ୟୁଜ୍ କରିବା ଦରକାର ଏଆଇ
କେମିତି କ୍ଷତି ଟା କଣ କେମିତି?
କ୍ଷତି ଟା ହୋଉଛି କଣ କହିଲୁ ଅଧିକ ଡିପେଣ୍ଡ ହେଇଗଲେ ମାନେ ଏ ଅଧିକ ଅଧିକ ମାନେ ନିର୍ଭର ହେଇଗଲେ ଏଆଇ ଉପରେ ଆମ ମାଇଣ୍ଡ ସେ ଏଆଇ କୁ ମାନେ କଣ କହିଲୁ ଆମ ଦିମାଗ୍ ଟା ମାନେ ଆମ ମାନେ ବୁଦ୍ଧି ଟା ମାନେ କଣ କହିଲୁ କମିଯିବ ଏଆଇ ଏଆଇ ଉପରେ ଯଦି ଅଧିକ ଆମେ ନିର୍ଭର ରହିବା।
ହୁଁ ପା।
ହଉ ସେଟା ହୋଉଚି।
ତାହେଲେ ତାର ରିଜିନ୍ ମାନେ କେମିତି ଡିଷ୍ଟାନ୍ସ୍ ରଖିକି କେମିତି ତାକୁ
ଆଁ ଉଁ ଏଜୁକେସନ୍ ରେ ରଖିକି କଣ କେମିତି ତାର ପଦକ୍ଷେପ ନବ।
ହଁ ତ ଏ ପଦକ୍ଷେପ କେମିତି ନବ ର ମୁଁ କହୁଛି। ମାନେ ତାକୁ ଧରକ ତମର ଯେତିକି ଦରକାର୍ ଷ୍ଟଡିରେ ସେତିକି ୟୁଜ୍ କର ମୁଁ ତାକୁ ଫ୍ରେଣ୍ଡଲି ୱରେ ମାନେ କମ୍ ୟୁଜ କର। ମାନେ ଅଧିକ ଫ୍ରେଣ୍ଡଲି ୱରେ ଇଏ ୟୁଜ କଲେ ତମେ ସାଙ୍ଗ ମାନଙ୍କ ସହିତ ମାନେ କଥା ହେଇପାରିବନି ଭଲ ସାଙ୍ଗ ସହିତ ମିଶି ପାରିବନି ଏଇଟା ହୋଉଛି ସେୟା।
ଆଉ କିଛି?
ଆଉରି।
ଆଉ ତମର ଯୋଉଁ ଉଠୁଥିଲା ଯୋଉଁ କଣ କହିଲୁ। ଅଁ ଶୁଣୁ ତୋର ଗୋଟେ ଯଉ ଥିଲା ଆଜି ତ ତୁ କଣ କହିଲୁ ତ କିଛି ଶୁଭିଲାନି।
କାଉସ୍ କିଛି ସୁୁବିଲାନି?
ନା ତୁ ତ କଣ ହସି ହସିକା କଇଲ ଆମକୁ କିଛି ଶୁଭିଲାନି।
ଆରେ ସମସ୍ତେ ଚିନ୍ମୟ ବି ଶୁଣିଲା ତୁ ଶୁଣି ପାରିଲୁନୁ।
ଚିନ୍ମୟ ହାତି ନା ଆଉ ଯୋଉଁ ଏମ ଏମା ମଧୁସ୍ମିତା ଏମାନେ ତ କିଛି କହିଲେନି କାଇଁ।
ନା ତାଙ୍କେବା କିଛି କହିବେନି।
ହାଲୋ।
ହଁ ସେମାନେ କିଛି କହିବେନି।
ଆଉ।
ମେନ୍ ହେଲା କଣ କହିଲୁ ଲିଡ୍ ଯିଏ କରୁଚି ସେ ସିନା ଫୋର୍ସ କଲେ ଯାଇକି ନେବେ କିଏ କଣ। ସିଏ ଦିଦି ସିଏ କହିଲା ମୁଁ ତିନି ଚାରିଟା ପ୍ରିଜ୍ କଭର୍ କରିବି ସିଏ କହିଲା ତିନି ଚାରିଟା ଚାରି ଚାରି ଆଠେ ଆଉ ଚାରିଟା ଚାରି ଜଣ ହଁ କରିଥିଲେ ହେଇଗଲା ଆଉ।
ଆ ହଁ
ବୁଝିଲୁ। ସିଏ ପଛ କହିଲେ ସିଏ ଆଗ ପଛ କ ତାକୁ କଭର କରିବ। ଆଉ ଜଣେ କହିଲେ ସିଏ କରିବ। ମତେ ବି କହୁଥିଲା ଯେ ମୁଁ ଦିଟା ଦେଇଥିଲା।
ହଁ
ମତେ ସେ ସ୍କ୍ରିପ୍ଟ ଅନୁସାରେ କହିବାକୁ କହିଲା। ତ ମୁଁ କହିଲି ନାଇଁ ମୁଁ ଅଲଗା ୱେ ରେ କହିବି କହିଲା ନା ନାଇଁ ଥାଉ କୋଟେକ ହଁ ଭଲ କଥା ସେ ଯାଇକ ଆଜି କହିଦେଲି।
ସେମାନେ ତ କହିଲେନି କଣ ପାଇଁ ସେ ଆସିନା। ଆଉ ଯୋଉ ଇଏ କଣ ତ ନା ମଧୁସ୍ମିତା ଚିନ୍ମୟ
କନକ୍ଲୁଜନ ପାର୍ଟ ଟା ମର ଥିଲା। କନକ୍ଲୁଜନ ପାର୍ଟ ଟା ଥିଲା ଇଣ୍ଟରନେଟ ସୁବିଧା ହେଇଗଲେ ସୁବିଧା ସମସ୍ତଙ୍କ ଦରକାର କିନ୍ତୁ ସେୟା ସେଟା ଯେମିତି ଆଗକୁ ମିସୟୁଜ ନହବ।
ଓ ହ
ତା ଉପରେ ମୁଁ କହିଲି ଆଉ
ତୋର ଏତିକି ଥିଲା ଆଉ କିଛି